ହ୍ୟାଲୋ।
ନମସ୍କାର କଣ କରୁଛନ୍ତି?
ଏ ଖାଉଥୁଲୁ।
ହ କଣ ଖାଉଛନ୍ତି ଆଜି?
ହୁଁ ଭାତ, ଡାଲି, ତରକାରୀ, ଭଜା।
ଓହୋ ସକାଳୁ ମାନେ ଗରମ ଭାତ ହେଇଛି।
ହଁ ହଁ ଡ ସକାଳେ ଆଜି କଣକି ମିଠା ଫିଠା ଥିଲା ଖାଇଥିଲେ।
ଓହୋ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ।
ଉଁ ହୁଁ।
ଦେ ବେ ନା।
ଆଉ ଯୋଉ କଣ କରୁଛନ୍ତି ଏବେ ସଇଲାଣି ଭାତ ଖାଇବା?
ନା ନା ଖାଇବା ଅଧା ଖାଇଛି।
ଓହୋ।
ଆଉ ତମର ମସଲା ଖିଆ ପିଇବା।
ହୁଁ। ହଁ ଖାଇବା ସରିଲାଣି ଆମର ଆଜି ଭାତ, ଡାଲି ଆଉ ପୋଟଳ କଷା ହେଇଥିଲା ତ ସବୁ ଆମେ ମିଶିକି ଖାଇସାରିଲୁଣି କିନ୍ତୁ ମୋ ସାଙ୍ଗମାନେ ତାଙ୍କର ମୁଁ ତ ଆଜି ଆଇଁଷ ଖାାଇବିନି ସେମାନେ ଆଇଁଷ ଆଉ ସେମାନେ ଆଜି ତାଙ୍କର ବାହାରକୁ ଯାଇକି ଅଣ୍ଡା ଆଣିକି ଆସି ଟିକେ ସିଝେଇକି
ବାହାରେ ହଷ୍ଟେଲରେ ରହୁଛ ପାଇଁ।
ହଁ ହଷ୍ଟେଲରେ ରହୁଛନ୍ତି।
ହ
ମାନେ ଆଇଁ ଯାହା ବି ହେଲେ ସେ ଆଇଁଷ ଖାଇବ ସେଥିପାଇଁ ସେ ଅଣ୍ଡାକୁ ସିଝେଇକି ଖାଇଛନ୍ତି। ରୁମ୍ ଟାରେ ପାଣି ପଡି ଯାଇଥିଲା ସେ ଅଣ୍ଡା ସିଝେଇଥିଲେ ବୋଲି। ତାକୁ ଏବେ ଯେଉଁ ଉଁ ଫିନାଇଲ ପକେଇକି ତାକୁ ପୋଛା ପୋଛି କରୁଛନ୍ତି ରୁମ୍ ଟାକୁ ଯେମିତି ବାସିବନି।
ଆଜି ଶନିବାର
ଆଜି ଶନିବାରେ ବା।
ହୁଁ।
ଆପଣ କଣ ଯେଉଁ ଶନିବାର ଖାଆନ୍ତିନି?
ନା ନା ଆମର କାଉନୁ ଘରେ କେହିଖାଉନା।
ଆମ ଘରେ ବି କେହି ଖାଆନ୍ତିନେଇଁ ସେଥିପାଇଁ ତ ମୁଁ ଖାଏନି। ଆଉ ଏଠି ସାଙ୍ଗ ଛୁଆ ମାନେ ସେମାନେ ତାଙ୍କର ତ ବାର ନାହିଁ। ଅଧିକାଂଶ ସୋମବାର କରୁଚନ୍ତି।
ଇଛା ନାହିଁ ଭା ତ ସବୁ ନଷ୍ଟ।
ଆଉ କାଲି ଆପଣ କଣ ତରକାରୀ କରିଥିଲେ?
କାଲି ହେଇଥିଲା ଆମର ମାଛ।
ଆଉ କାଲି ବାର ଥିଲା ସେଥିପାଇଁ ଆପଣ କରିଥିଲେ ନା କଣ?
ହୁଁ।
ଉଁ ହୁଁ।
କଲି ଆମର ମାଛ ହେଇଥିଲା, ଦିନରେ ଚିକେନ ମୋ ଜା ଦିନରେ ମୋ ଜା ଚିକେନ ଦେଇଥିଲା ରାତିରେ ମାଛ ଆଉ। ହ
ଓହୋ।
ଆଉ? ଆଉ କଣ କୁହ?
ହ୍ୟାଲୋ।
ହଁ କୁହ।
ଆଉ
ଆଉ ଭାଇ ଭଉଣି କେତେଜଣ?
ଆମେ ଭାଇ ଭଉଣୀ ତିନି ଜଣ ମୋ ଉପରେ ଜଣେ ଭାଇ ଅଛନ୍ତି ଆଉ ମୁଁ ମଝିଆ ତାପରେ ମୋ ତଳେ ଜଣେ ଭାଇ ଅଛନ୍ତି। ଆଉ ଆମ ଭାଇ ଭଉଣୀ ତିନି ଜଣ ତିନି ଜଣ ଯାକ ପ ପଢାପଢି କରୁଚୁ। ହଁ ପଢାପଢି ଆମେ ସମସ୍ତେ କରୁଚୁ।
ଉଁ ହୁଁ।
ଆଉ ରଥଯାତ୍ରା ପାଇଁ ପୁରୀ ଯାଉଚନ୍ତି ନା ନାଇଁ?
ନା ଆମ ଘର ପାଖେ ରଥଯାତ୍ରା। ଆମ ଦୁଆର ମୁହଁର ଦୋକାନ ବସୁଚି ଆମେ କାଇଁ ପୁରି ଯିବୁ। ସେଇ ବଡ ଠାକୁର ତ ଆମରି ଦୁଆର ମୁହଁରେ। ନଥ ତିଆରି ହେଲାଣି ଆମର ଏଠି। ହେଲା। ହ୍ୟାଲୋ। ହ ହ୍ୟାଲୋ।